କଣ କରୁଛ?
କଣ କହିଦଉଛି?
ମୁଁ ଏଇ ଟିକି ଯାଉଛି ଶୋଇବି ଟିକେ ନିଦ ମାଡ଼ିଲାଣି।
ମତେ ଯେମିତି ଲାଗୁଛି ତମ ବାରିଆଡେ ଅଛ ତୁ ଦେଖିଲାକୁଛ ବାରିଆଡେ ଶୋଇ ଫୁଲୋକ ପଡ ପଡଲେ।
ଗୋଟେ କଣ ଟ ଭାଙ୍ଗିବା ଚଳିଗଲି ତ।
ତମେ କଣ ବାରିଆଡେ ଅଛ?
ନାଇଁ ଆମ ଘର ଭିତରେ କଣଥାଏ।
ଏତିଆ କଥା। ଯାଉଛି । ଏଇତି ଗୋଟେ ପୋତର ଆଣିିବା ପାଇଁ।
ଓହୋ ମୋ ଦେହ ତା ବି ତମ ଗାଁରେ ହଁ ଘରେ ବୋଧେ ପତ୍ର ସବୁ
ଆୁ ଆମ ଆଚ ଆମର ବାାରୀ କି ମାନେ କହନ୍ତିନି ଭାରି ଅସୁବିଧାରେ ଚଳୁଛି ଆମ ଭାରି ଅସୁବିଧାରେ ଚଳୁଛି।
ମୋତେ କାଇ ତମ ମୁହ କିଛି ଦ ଲାଗେ ନହିଁ କି ଏବେ।
ମୁଁ ବେଶୀ କଷ୍ଟରେ ୁ ହେଲା ମୁଁ ନା ପତର ପାରିକି ଶୁଏ ଆମର ତୋକିଆ ନାହିଁ। ତ କିଏ ନାଇଁ ମୁଁ ପତରଛିୁ।
ହୁ ହୁ।
ଉଠା ଯା ଉଠ ପୁଣି ମୁଣ୍ଡ ତଳେ କଣ ଦିଏେ ନା ଇଟା।
ଓକେ ଗୁଡ଼ ମଇଭିନିଂ ଗୁଡ଼ ଇଭିନିଂ ମ୍ୟା ଗୁଡ଼୍ ଇଭିନିଂ ମ୍ୟାଡ଼ମ।
ଆ
ହ୍ୟାଲୋ ଗୁଡ଼୍ ଇଭିନିଂ ମ୍ୟାଡ଼ମ୍।
ଭେରି ଗୁଡ଼୍ ଇଭିନିଂ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ଗୁଡ଼ ଇଭିନିଂ।
ଆପକୁ ସୁନାାଇ ନ ଦେଇତା ହ କ୍ୟା?
ଆରେ ଶୁଭୁଝଛି ମତେ।
ଓକେ ଓକେ ଠିକ୍ ଅଛି ମୁଁ କଣ କହୁଥିଲି କି
ହୁଁ।
ତମ ଗାଁରେ ତମ ଗାଁ ରେ କେବେ ନଡିଆ ଗଛ ଅଛି?
ଆମର ବା ନଡ଼ିଆ ସ ନଡିଆ ଚାରା ଲାଗିଛି।
ଯତ ଖୁବ ଜ
ହଁ।
ଶୁବୁନି ମତେ।
ହଁ ହଁ।
ଆମର ବା ନଡିଆ ଚାରା ଲାଗିଛି। ଏତେ ଚାରା ଲାଗିଛି ଯେ ମୁଣ୍ଡ ଖରାପ ନବ ଯଦି କହିବ ମୁଁ ପ ପଠେଇ ଦେବି କିଛି ନାଇଁ।
ମତେ ଆଜି କହିଲ ଭୈଭବଉ ସୂର୍ଯ୍ୟବଂଶୀ ଆଜି ଖେଳିବ ନା ନାଇଁ?
ହଁ ଆଜି ଖେଳିବା କାରଣ ମୁଁ ଆଜି ଦେଖିଥିଲି ତ ସେ ଷ୍ଟୋରି ପକେଇଥିଲା ଆଇ୍ ୱିଲ କମ ବାକ୍।
ମତେ ଯାହାବି ହୋଉ
ଆଁ।
ମତେ ଯାହା ଲାଗୁଚି ତମେ ପୁରା ଭିକ୍ଷତ୍ତ ଛଡା।
ଆରେ ନାଇଁ ମୁଁ ଦେଖିଥିଲି ଆଇ ଆମ୍ କମ୍ ବିଆକ।
ତ ସତରେ ବଉ ମିଶିବା ସତରେ ସଇଆ ଲେଖାହେଇଥିଲା?
ହଁ।
ମୁଁ ଯଦି କହିବି ନାହିଁ ସିଇଆ ଲେଖା ହେଇ ନଥିଲା।
ମୁଁ ଦେଖିଥିଲି ମୁଁ କହୁନି ଆଇ ଆମ୍ କମ୍ ବ୍ୟାକ। ଧମ ପ ଯଦି ଆଉ କଣ ଲେଖିଥିବ ମୁଁ କେମିତି ଜାଣିବି?
ମୁଁ ବା କହୁଛି ସେ କଣ ଲେଖିଥିଲା କହିଲ?
ଆଁ।
କହୁନ ତମେ କଣ ଲେଖିଥିଲା?
ଆଇ ଏମ୍ କମ୍ ବ୍ୟାକ୍।
ସେ ତ ଲେଖା ହେଇଥିଲା ଚାପ୍ଟର ଲୋଡିଙ୍ଗ ପୁଣି କଣ?
ନାଇଁ ନାଇଁ ଆଉ ଗୋଟେ ଲେଖିଥିଲେ ଆଇ ଆମ୍ କମ୍ ବ୍ୟାକ।
ତମେ ସତରେ ପୁରା ହେଲା ଆଉ କିଛି କହିହବନି ଆଉ।
ହଉ ଶୁଣ ମୁଁ ଯୁକ୍ତି କରିବାକୁ ଚାହଁନି ମୁଁ କହୁଛି ମୁଁ ଦେ କି ତମେ ମାନିବାକୁ ପଡିବ।
ଆଉ ଗୋଟେ ଯୋଉ ଆମ ଗୋଟେ ତମକୁ କହିବି ଗହଆ କଥା ତମେ ମେ କହିଲା ଉ ମାନେ ତମେ ମୁଁ ଏମିତି ଗୋଟେ କଷ୍ଟମର ହେଲା।
ଓ ହୋ।
ତମକୁ ମତେ ଗୋଟେ ଫୋନ ବିଷୟରେ ବୁଝେଇବାକୁ ପଡିବ ଆଉ ମତେ ସେ ଫୋନ ଟାକୁ ଯେମତି ମୁଁ ଯେମିତି ନେବି ସେ ସେ ଫୋନ୍ ଟାକୁ କେମିତି କନ୍ସ କରିପାରିବ ମତେ କହିଲ?
ବୁଝିପାରିଲିନି ଆଉ ଥରେ କହିଁଲ।
ମାନେ ଲୋକମାନଙ୍କୁ କନନ୍ସ କରିବ କି ତମେ ଗୋଟେ ଫୋନ ବିକିବ ଫୋନ ଟା କଣ କରିଲେ ବିକି ପାରିବ?
ହାଲୋ କଣ ଫୋନ ଗୋଟେ ବିକିର ଅଛି ତ ହାଲୋ ହାଲୋ ଆଚ୍ଛା ଫୋନରେ ତୁମେ ଅଫଲାଇନରେ ନା ଅନଲାଇନ?
ନାଇଁ ସାମନା ସାମନି କଣ ଜଣଙ୍କ ସାମ୍ନା ସାମ୍ନା ତ ମୋ ପାଖକୁ କଷ୍ଟ ମଟେ ଆଇଛି କହିବ ମୁଁ ଫୋନ୍ଟା ନେବି। ତମେ କହିବ ତମେ ତାକୁ କେମିତି ବୁଝିବ ଯେ ଏ ଫୋଣ ଟା ନିଅ ଏଇଟା ନିଅ କି କହ
ତେ?
ଗୋଟେ ସିଏ ତା ତା ଡିମାଣ୍ଡ ରେ କହିବ ମନେକର ମହିଳା ଗୋଟେ
ନା ସେଇଟା ସେଇଟା ଅସମ୍ଭବ ଦେଖ କଣ କମ୍ପାନୀ ତିଆରି କରିଦବ। କୋଡିଏ ହଜାର ଟଙ୍କା ଯଦି ଇନଭେଷ୍ଟ କରିଦଉ, ସେ ଯଦି କହିବ, ମୁଁ ଦଶ ହଜାର ନେବି। ଏଇଟା ସମ୍ଭବ!
ତ ତମେ, ତାକୁ ଦଶ ହଜାରରେ ବୁଝେଇବ ନା। ଗୋଟେ କଷ୍ଟମ୍ ର ମାନେ ତମ ମାନେ ତାକୁ ଦେବତା
ହଁ, ଯେ ମୁଁ ସେଇ କଥା! ଦେଖ ଦେଖ, ତମର ପୁଣି ପ୍ରଫିଟ୍ ହେବା ଦରକାର ନା ନାଇଁ? ହଁ, ନା ନାଇଁ! ଆଗ ଫାଷ୍ଟ ମତେ ଫୋନ୍ ର ପ୍ରାଇସ୍ କେତେ କୁହ?, ତାର ରିଆମ୍ମ୍ କେତେ? ତାର ଜିବିି କେତେ? ସେ କଉ କି ପ୍ରକାରିଆ ଷ୍ଟୋରେଜେ, ତାର ଭାପର କୁଲିଙ୍ଗ ଚାମ୍ପର ଅଛି ନା ନାଇଁ? ତାର ୟୁ ଏସ୍ ବି ଚାର୍ଜର ନା କୋଉଁ ଚାର୍ଜର ତାର? ଯଉ, ପ୍ରୋସେସର କଣ ତାର? ସବୁ ମତେ ଜିନିଷ କୁଅନା କଉ ଡିସପ୍ଲେ, କେମିତିଆ ଡିସପ୍ଲେ? ଏଲସିଡି ଡିସପ୍ଲେ ନା, ଆମଲ୍ ଡିସପ୍ଲେ, ନା କଉ ଡିସପ୍ଲେ? ନାନ ଟେକ୍ସଚର ଡିପ୍
ନାଇଁ, ଯେବେ ମୁଁଉଁ ମାନେ ଗୋଟେ କଷ୍ଟମର ଯଦି ଜାଣିିନଥିବ, ହେଲା
ତମେ ହଉଛ ପୁରା ଚଢା ହା ହା ହା। ତମକୁ ପଚାରୁଛି ବୋଲି, ମତେ କହୁଛ କଣ?
ମୁଁ କହିଲି, ଗୋଟେ ମୁଁ ଏଇ ଫୋନ୍ ବିଷୟରେ ଏତେ କିଛି ଜାଣିନି। ମୁଁ ଯାଇଁକି କହିବି, ମୁଁ ଦଶ ବାର ହଜାର ଟଙ୍କାରେ ଫୋନ୍ ନେବି। ତମେ ମୋତେ ବୁଝାଓ କୋଉ ଫୋନ୍ ଟା ନେଲେ ଭଲ ହବ?
ମାନେ, ଦଶ ବାର ହଜାର ଟଙ୍କାରେ ଫୋନ୍ ନବ। ମୁଁ ଦେଖ ଏବେ ତ ଚିପ୍ସାଇଟ୍ ପ୍ରାଇସ୍ ପୁରା ବଢିଲା। ବଢିଆରେ ପୁରା ବହୁତ ତେଜ୍ ରେ ପୁରା ବଢୁଛି ଏବେ ହେଲା। ହ୍ୟାଲୋ! ହଁ ହାଲୋ କାନ ପାଖକୁ ନେ ପରା କ ଥନୁ ଯେତେଳେ ହାଲୋ କହୁଛ ହେ ହେ ହେ ହେଲା, ପ୍ରାଇସ୍ ମାନେ ପୁରା ବହୁତ ସତ କଥା! କିନ୍ତୁ, ବହୁତ ଯୋର୍ ସେ ଯୋଉ ଫୋନ୍ ଗୁଡାକ ଦଶ ହଜାର ସେଇ ଫୋନ୍ ପଡୁଛି, ପନ୍ଦର ହଜାର।
ହଁ ହଁ ହଁ।
ଜିପସେଟରେ ପ୍ରାଇସ୍ ଏତେ ଜୋର ସେ ବଢୁଛି! ଏତେ ଜୋର ସେ ବଢୁଛି! ମାନେ
ତମେ ତମେ, ଆଖିରି ମୋତେ ଯାହା ଲାଗୁଛି! ତମେ ବୋଧେ, ଗୋଟେ କଷ୍ଟମର ତମକୁ ଯାଇ ପଚାରିଥିବ ମୁଁ ବାର ହଜାର ପୁଣି, ତମେ ତାକୁ ଏମିତି ଡରେଇଦବ ଯେ, କୋଡିଏ ହଜାର ବନେଇକି ଆସିବ।
ପ୍ରଫିଟ! ଦିସ୍ ଇଜ୍ କଲଡ୍ ପ୍ରଫିଟ୍।
ପିଠି ଭାଇ ତମେ ଡରେଇ ଦେଲ ସେ ମରି ପଡି ନେଇ ଆସି ଆସିବ। ତା'ପରେ ସିଏ, ଯୋଉ ହଇରାଣ ଟା ହବ, ତାକୁ କିଏ ବୁଝି
ଦେଖ ହ ପ୍ରଫିଟ୍ ଦରକାର। ଆମର ସେଲ୍ ହେଲେ ପଇସା ମିଳିଲେ ଗଲା।
ହୁଁ ଏମିତି କତା। ନବୀନ ଯେତେବେଳେ ସରକାର ଥିଲେ ଏତେ ଲାଟିନ୍ ଦେଇଥିଲେ! ଦେଖିଲାକୁ ଲୋକମାନେ ଆସି ବିଲରେ ଲାଟିନ୍ ଓ ମାଇଁ ଗର! ପୁଣି ବର୍ଷା ଦିନେ ବିଲରେ ପାଣି ଅଛି। ଲୋକମାନେ ଲାଟିନ୍ ଯାଉଛନ୍ତି ବିଲକୁ ମୁଁ ଏଠି ବଇଚିଁ, ଲୋକମାନଙ୍କୁ ସରମ ମାଡୁନି ହେ। ବିଲରେ ଲାଟିନ ହୋ।
ଅ ହ, ଏବେ ବି ବସଛନ୍ତି ନା କଣ?
ପାଟିରୁ ଚିପ କାଢି କାଢି ମୋ ଜୀବନ ଗଲା।
କେ ପୁଅ ନା ଝିଅ?
ତୁ ଏଟା କିଏ ମୁଁ ଜାଣି? ଝିଅଟା ବୋଧେ!
ହଁ ହୁ
ଝିଅଟା ପୁଅଟା ଜଗିଆକୁ ଆଇଛି।
ହୁଁ ହୁଁ। ସେ ତମକୁ ଦେଖିଛନ୍ତି କି?
ଗଛ ପଢୁଆଳରେ ତ ମୁଁ ବଇଛି, ଦେଖି ପାରୁନାହାଁନ୍ତି କି କଣ?
ହୁଁ, ତମ ଆଢକୁ ବୋଧେ ପଛ ଦେଇକି ବସନ୍ତି ନା ଆଗ ଦେଇକି ବସଛନ୍ତି?
ନାଇଁ, ମୋ ଆଡକୁ ପଛ ଦେଇନାହାଁନ୍ତି।
ଅହ କଇଁଚି ପକଡି଼ କାଟି ତମର ଗଲାଣି ଅଭ୍ୟାସ ଆଉ ନାଁ?
ଉଁ ହଁ ବା ବାନ୍ତି ଉଠେଇଲାଣି। ତାଇଁ ଆଉ ପାଣିରେ ଗୋଡ଼ ବୁଡେଇବିନି ଛି। ମୁଁ ଆଜି ଯାଇଁ ସାବୁନ ମାରି ପାଦ ଧୋଇବି ଲୋ ମା ମୁଁ ଏ ପାଣିରେ ଗୋଡ଼ ଧୋଇ ପକେଇତି।
ଉଁ ହୁଁ ଆଉ କଁ କୋହୁଚ କୁହ।
ଯାହା ହଉ ତମେ ଏତେ ଭଲ ଆମୁକୁ ଥରେ ଆମେ ଏସ୍ ଡି ଏ ଯେତୋଳେ ଥିଲୁ ହେଲା ଆମୁ ସାର୍ ଗୋଟେ ମାର୍କର୍ ଦେଇ କନ୍ଭେସ୍ କଲେ ହେଲା ତମେ ମାର୍କର୍ ଟା ନେଇ କନ୍ଭେସ୍ କରିବ କେମିତି ହେଲା ଆମେ କହିଲୁ ହଉ। ତାପରେ ଆମ ସାର୍ କହିଲେ ମୁଁ ବି କଷ୍ଟମର୍ ତମେ ମତେ ବୁଝାଅ କି ମୁଁ କେମିତି ବୁଝିବି ମୁଁ କେମିତି ମାର୍କର୍ ଟା ନେବି ହେଲା।
ହଁ ବଢ଼ିଆ ଦେଖ ତମେ ଯେଦି ବାହାରେ ମୁଁ କୋହୁଚି ଦେଖ ତମେ ବୁଝ। ନେଇଯାଆନ୍ତୁ ନେଇଯାଆନ୍ତୁ ନେଇଯାଆନ୍ତୁ କଣ ଏଥିରେ ଗୋଟେ ସାଙ୍ଗେରେ ଆଉ ଗୋଟେ ଫ୍ରି କି? ହାଲୋ ଆଦେରେ ଗୋଟାଏ ସାଙ୍ଗରେ ଗୋଟାଏ ଫ୍ରି ନାଁ ଫ୍ରି ନାହିଁ ଆଦେ
କଣ ମୁଁ ହଟି ଲସ୍ ସଇବି ନାଁ ମ ଗୋଟାଏ କୁ ଗୋଟାଏ।
ଓକେ ଭାଇନା ନେଇଯାଆନ୍ତୁ ଯୋଉଠି ଆପଣ ପାଉଚନ୍ତି ଦଶ ଟଙ୍କା ଏଠି ପାଇବେ ପାଞ୍ଚ ଟଙ୍କା ସାତ ଟଙ୍କା ଆଉ ଯଦି ପାଞ୍ଚଟା ନେବେ ଆପଣଙ୍କୁ ଫିଫ୍ଟି ପରସେଣ୍ଟ୍ ଅଫ୍ ରେ ଦିଆଯିବ ଏମିତିି କହିବି ମୋର। ବିଜନେସ୍ କରିବି ନାଁ।
ତମେ ଲସ୍ କରିଯିବ ଯା ଜଣା ପଇଲାଇଁ ମତେ। ନାଁ ମୁଁ କହୁଚି ମତେ ବୁଝେଇବ ମାର୍କର୍ ଟା ହେଲା ଦଶ ଟଙ୍କା ତମେ ତାକୁ କେମିତି ସେଲ କରିବ ମୋତେ କହିବ ମୁଁ କେମିତି ନେବି।
ହଁ ହାଲୋ।
ହୁଁ।
ଶୁଣୁଚଟି ମୋ କଥା?
ହଁ ହଁ।
ଆଲୋ ଭଉଣୀ ଏଇଟା ଦେଖିଲ ଅ ତମେ ଯେମିତି ହୋଉଚ ମତେ ଝାଡ଼ା ମାଇଲାଣି। ଛ ଦେହରେ ସିରିଏସଲି ଝାଡ଼ା ମାଇଲାଣି। ହଁ।
ଅ ହ ହ ତାପରେ ଯେ କଣ ହେଲା ବାନ୍ତି ହେଇଅଲା ନାଁ ଝାଡ଼ା ହେଇଅଲା?
ଝାଡ଼ା ମାଇଲାଇ।
ଆ ତମେ ଆଗ କୁହ କନଭେନ୍ସ୍ କେମିତି କରିବ ଆଉ ତି
ଆଃ ମୁଁ ଆ ଯାଇନି ବି।
ହଉ ଶୁଣ ମୁଁ କହୁଚି ତମେ କେମିତି କଭେନ୍ସ କରିବ ଆଜ୍ଞା କହିବ।
ହଁ ମୁଁ ଯାଉଚି ତମେ କୁହ ମୁଁ ଶୁଣୁଚି ମୁଁ କାଟୁନି କଲ୍ କାଟୁନି ମୁଁ କଲ୍ ରେ ଅଛି ତମେ କୁହ ମୁଁ ଶୁଣୁଚି।
ହଁ ମୋତେ କାଇଁ ବାନ୍ତି ଲାଗିଲାଣି।
ତମେ କଣ ପଳେଇ ଆସିବ ନାଁ କଣ?
ଆଁ ଆମ ବାରିଟା କଁ କିଏ ନିପିଦେଇଚି?
କୁହ କଁ କହୁଚ କୁହ ମୁଁ ଆଉ ଯାଇ ବି ପାରୁନେଇ।
ଗୋ ଗୋ ଗୋ। ଏମତିଆ କଥା ତାହେନେ ନାଁ। ମୁଁ କହିଲି ଆମେ ଏମତି କନ୍ଭେସ୍ କରିବା କି ଯେ ଉଁ ଏଇ ଯେ ମାର୍କର୍ ଟା ନିଅ ମାର୍କର୍ ଟା ବୋହୁତ୍ କାମରେ ଲାଗିବ ମୁଁ ତାପରେ କହିବି ଯେ ମାର୍କର୍ ଟା ଲାଗିବ କେମିତି କା?
କସ, କଷ୍ଟମର କ ଦ ତୁ।
ମତେ ହରେକ ମାଲ ହରେକ ମାଲ ହରେକ ମାଲ ନେଇଯାଅ ନେଇଯାଅ। ମାଥକଲ ନେଇଜା।
ଏ ମୋ ଭଉଣୀ ପଛ ପଛେ ଗୋଡ଼ଉଚି ମୁଁ ଯାଉଛି ତା ଯା ଚନା ଜାଉ ଟିକେ।
ହଉ ତମ ଭଉଣୀ କି ପାାର୍ଟି କରୁନ ତମ ପଛରେ ଆସିବନି।
ଯାଉଛି କଣ କହୁଛୁ କହ।
ସର୍ଭାଇଭ କରୁଛ ଯା ମତେ ଯାହା ଲାଗୁଛି ମୁଁ କୁଆଡେ ଯାଉଛ ନା କଣ?
ବାବା। ପାହାଡ ଚରିଲା ଭଳିଆ ମତେ ଲାଗୁଛି ଆମର ଏଠି ପାହାଡ ଅଛି। କୁଆଡେ ଗଲ ପଳେଇଲ ନା କଣ କିଛି ଆବାଜ ସୁବୁ ନାଇଁ।
ତାରତ ଫେନେ ଗୋଡ ପାଉନି।
ଓ ହୋ। ହଉ ହଉ ତ ଯାହା ଲାଗିବ ମୁଁ ରଖୁଚି।
ହ ହୋ।